ହ୍ୟାଲୋ ବନ୍ଧୁ। ଜୟ ମା ବିରଜା।
ଆଉ ଶୋଇଛ ବୋଧେ?
ହଁ ଏଇଠି ଗଡ ପଡ ହୋଉଛନ୍ତି ଆଉ।
ଓ ହୋ ଖାଇ ପିଇ ସାରିଲଣି?
ହଁ ଖିଆ ସଇଲାଣି।
ହଁ କଣ ଆଜି ଖାଇବା ହେଇଥିଲା?
ଖାଇବା କଣ ଏଇ ପଖାଳ, ଶାଗ, ଭଜା। ଏଇଆ ଖାଇବା କଥା ଆଉ ଖରା ଯୋଉ ରେଟରେ ହଉଛି। ରହିଛି।
ଘର କାମ ଚାଲିଛି ବୋଧେ?
ହଁ ଏଇ ଘର କାମ ଚାଲିଛି ବା।
ସାଉଣ୍ଡ ସୁବୁଥିଲା ତ?
ହଁ ଏ ଘର କାମ ଟା ଚାଲିଛି।
କେତେ ବଖରା ଘର କଲ?
ଏଇ ଉପରେ ହେଇଥିବା ଦି ବଖରା ଲାଟିନ, ବାଥରୁମ, ବାରଣ୍ଡା ହେଇଛି। ଟିକେ ଆଉ ଗୋଟେ ହଲ୍ ହେଇଛି ଡାଇନିଂ ପାଇଁ ଏଇ ଆଉ।
ହୁଁ ହୁଁ। ଆଉ ଏଇଠି ତ ହଁ ବାପା।
ନାଁ ବାପା ଯାଇଛନ୍ତି ଡ଼ିଉଟି।
ଘରେ ସମସ୍ତଙ୍କ ଦେହ ପାହ ଭଲ ଅଛି?
ହଁ ଦେହ ପା ଭଲ।
ଟ୍ରାକ୍ଟରରେ ଗୋଟେ କିଣିଥିଲା ବା ଚାଷ ଫାସ କରିଛି ନା ଟ୍ରାକ୍ଟର?
ହଁ ସେ ଟ୍ରାକ୍ଟର ଟା ସେ କଣ ହଉଚି କାଲି ଯାଇଥିଲା ଚାଷ କରିବାକୁ?
କିଛି ପଇସା ହଉଛି ନା?
ସେ ନାମ କଣ ପାଇବ ଇଏ। ଖାଲି ଚାଷରେ ଆଉ କିଛି ମିଳୁନି? ଆ ଟାକ୍ଟର ଟେ କିଣି ଦବୁ ଦଶ ବାର ଲକ୍ଷ ଦେଇ ମାସକୁ କିସ୍ ସୁଝୁଥିବୁ ଯୋଉ ଆଡେ ଦଶ ପନ୍ଦର ହଜାର କିଛି ଲାଭ ନାହିଁ। ଦଶ ପନ୍ଦର ହଜାର ଆସ୍‌ ଚାଷ ସିଜିନି ପରେ ଘରେ ବସିଲେ ପଇସା ସରିବ।
ହଁ।
ଭାରି ସେୟାବି।
ଭଲ କର୍ମ୍ପାନୀ ଟ୍ରାକ୍ଟର କଣ ଜଣ୍ଡିୟାର?
ହଁ ଜଣ୍ଡିୟର ଟା ଜଣ୍ଡିୟର ଟା ପ୍ରାୟ ଚାଲୁନି। ବୁଝି ପାଇଲେ? କଣ ପାଇଁ କହନି ସିସି କଣ ଦଉଚିନା ଖାଇଲି। କିଏ ଭଲ? ନହେଲେ ସୋନାଲି ଟାଟା।
ତା ଟ୍ରାକ୍ଟରଟା।
ହଁ। ସେଇଟା ପୁରା ଶତ ଗଡା ମାନେ କଣ କ ମାନେ ଚାଲିିଲି ତ ଆଉ ଦଗଦା ଟ୍ରାକ୍ଟର ଟା ଆଉ। ଆଉ ଏଗୁଡା ସବୁ କଣ ଅଖାଡୁଆ କଣ ପାଇଁ ମହେନ୍ଦ୍ରା ଟା ଗୋଟେ ଭଲ। ମହେନ୍ଦ୍ରାର ତାର ଅଛି ଯୋଉ ମହେନ୍ଦ୍ରା ଇବୋ ଅଛି କୋମ୍ବତା ଅଛି। ଏ କୋଉ ବାହାରିଛି।
ହଁ କୋବତା ତ ଧାନ କଟାର ତ ଯୋଉ କୋବତା।
କଣ ଟା?
ଆଉ।
ଧାନ କଟା ମେସିନ୍ ଗୋଟେ ଆଣିବି ବୋଲି।
ଦାନା କଟା ମେସିନ୍ ଟେ?
ହଁ ଆମ ଆଡ଼େ ସବୁ ନା କୋବତା ଆଣିମିନି। ଆଉ ଗୋଟେ ଆଣିବି ସେଇଟା ଗୋଟେ କଣ ସେଇଟା ମୋର ମନେ
ହଁ।
ଏଇଠି ଆଣିଥିଲୁ ବୁଝାବୁଝି କରିଥିଲୁ ସେକଣ୍ଡ ହ୍ୟାଣ୍ଡ ଟେ। ଆଣିବି କଣ କରିବି ସେକେଣ୍ଡ ହ୍ୟାଣ୍ଡ ଟେ କି ଏବେ ଧାନ ଫାନ ବୁଣା ହେଲାଣି। ନେଇ ଆସିଲେ ଯାହା ଯୋଉ ଦି ପଇସା ହବ।
ଉଁ, ଦି ପଇସା ତ ଭଲ ପଇସା ହବ ଆଉ। କ- ଖାଲି ଗାଡି ପଛରେ ନାଗିବାର ଅ
ହଁ ଆଉ ଆ, ସବା ଯିଏ ସବୁ କଣ କାଦୁଅ ଚାଷ କରିକି ନଗାନ୍ତି ସିଆଡେ ଧାନ କଟା ମେସି ସିନ୍ ଟା ଅଧିକ ପରିଶ୍ରମ। ଆ, କାଦୁଅରେ ପଶିକି ଆସିବ ତାକୁ ରାତିରେ ଧୋ ବସିକି।
ହଁ, ହଁ ଧୋ ଇଏ କର ପୁଣି ତା ଯୋଉ କାଦୁଅ ସବୁ ବାହାର କର।
ଓହୋ, ଆମ ଏରିଆରେ ବେଶୀ କାଦୁଅ ଫାଦୁଅ ନୁହଁ? ଆଉ ଆମର ଯୋଉ ଚାଷ କରିକି ଆଇଲା ତୋର ରହିଲା। ଟିକେ ପାଣି ମାରିଦବୁ ବାସ୍। ହଉ
ଧାନ କଟା ଘଣ୍ଟା କୁ କେତେ ନଉଚ?
ସିଏ ତୋମେ ଘଣ୍ଟା କୁ ବାରଶହ।
ଘଣ୍ଟାକୁ ବାରଶହ ନାଇଁ?
ହଁ, ହଁ।
ଯା ହଉ।
ଘଣ୍ଟା କୁ ବାରଶହ ତୋର ଯେତିକି ସମୟ ହବ। ଭଲ ପଇସା ହେଲେ
କଣ ଟା ଚଲଉଛ?
ଗୋଟେ ଦିନକୁ ମିନିମମ୍ ଚାଲିବ ତୋର
ଆଠ ଦଶ ଘଣ୍ଟା ଚାଲଛୁ।
ହଁ, ହଁ ସେଇ ଭଳିଆ ଚାଲିବ ଆଉ।
ଆଠ ଘଣ୍ଟା ଯଦି ଚାଲୁଚି ତୋର କେତେ ଟଙ୍କା ହଉଛି?
ଆଠ ଘଣ୍ଟା ହେଲେ ତ ତୋର ଆଠ ଦୁଣେ ଷୋହଳ। ଆଠେ ନା ଧଅ ହଜାର ଛଅଶହ, ନଅ ହଜାର ଛଅଶହ।
ଆଠ ଘଣ୍ଟା ହେଲେ କେତେ ହଉଛି ତ? ବାରଶହ ନଉଚ ବା ହଁ ବାର ଅଷ୍ଟା ଶହେ କୋଡିଏ।
ହଁ।
ଅଁ, ହଁ।
ନଅ ହଜାର ଛଅଶହ ଏ ହଜାର ଦଶ ହଜାର ଧୋ।
ତେଲ ଫେଲ ସବୁ ଯାଉଥୁବ।
ତେଲ ପଳେଇ ତୁମ ଚାରି ହଜାର କି ପାଞ୍ଚ ହଜାର ତେଲ ପଳେଇଲା। ଆଉ
ଚାରି ହଜାର ଯଦି ଦିନକୁ ହେଲା ଅତି କମ୍ ରେ ତିନି ହଜାର ବି ହେଲା ହୁଁ, ଦିନକୁ ତିନି ହଜାର ହେଲେ ଆରାମ ରେ ମାସକୁ ତୋର ଲବେ ହଜାର।
ହଁ।
ହଁ
କି ନାଇଁ ହେଲେ ସେ ଦରକାର ଆମ ଏରିଆରେ କୋଉ ପ୍ରାୟ ଧାନ ହଉଛି। କାଁ ଭାଁ ଧାନ କରୁଛନ୍ତି।
ହଁ ମେସିନ କୁ ରେଷ୍ଟ ନ ମିଳିବା ଦରକାର।
ହଁ ବି ଜିନଷ ଯେତିକି ଜିନିଷ ଲାଭ
ହୁଁ ହୁଁ
ଆଉ କଣ ଖାଇଛୁ?
ହଁ ଏଠି ଶାଗ ଫାଗ ଭାତ ଡାଲି ଶାଗ ଇଆରିଆ ଖାଇଦେବି ଆଉ।
ଏ ଯୋଉ ଖରା ହଉଛି ଏଥର ଏଇ ବର୍ଷ ଅଧିକ ଖରା ହେଲା।
ହଁ ଏଥର ଶୀତ ବି ହେଇଥିଲା ଆଉ।
ହଁ ଶୀତ ଟା କମ ଜୋରେ ହେଇଛି।
ହୁଁ ଆହୁରି ବର୍ଷା ଦିନ ବାକି ଅଛି।
ହଁ ବର୍ଷା ଦିନ ବର୍ଷା ବି ତ ଏଇ ରହୁଛିି ରହୁଛି ଚାଟା ବେଳକୁ ପକେଇ ଦଉଛି। ଆଜି ବି ଗୋଟେ କ ନେ ହବନି ଦେଖ
ଆଉ ପ୍ଲାଣ୍ଟ ଫ୍ଲାଣ୍ଟ ଯାଉନୁ।
ଓ ହଁ ଏ ଯାଉଥିଲ ମଝିରେ ମଝିରେ ଆଉ। ଚାଷ ହେଇଯାଉଛି ନା ଏପଟେ ରହିଯାଉଛି ଆଉ।
ହଁ ହ ଆଉ ସବୁ ଦେଖିବାକୁ ପଡୁଥିବ ଚାଷ ଆଡେ
ଚାଷକୁ ଦେଖିବୁ ସାଢେ ଯା ଚାଷ ନ କଲେ ଘରେ ବସିବା ଅପେକ୍ଷା ପ୍ଲାଣ୍ଟକୁ ପଳେଇବୁ ଦି ପଇସା ହବ।
ହଁ
ଆଉ ଘରେ ବସିଲେ କଣ କିଛି ଲାଭ ନାହିଁ।
ନା ମ ଆଉ ଘରେ କଣ ବସିବୁ ହା ହେଲୁଣି ଆଉ ଘରେ ବସିବୁ।
ଫାମିଲିର ପରିବାରର ଦାୟିତ୍ଵ ମୁଣ୍ଡୁ କୁ ଆଇଲାଣି ଆଉ ଘରେ ଲୋକ ବସିବେ ନା। କେମିତି ପଇସା ରୋଜଗାର ହବ ସେ ବାଟଟା ଦେଖିବାକୁ ପଡିବ। ଏଇତ ଯିବନ ଆଉ କଣ।
ହଁ ଭାଇ। କାଲି ତ ରଜ।
କାଲି ରଜ?
ହଁ କ ସାନ
ଆଉ ଡ୍ରେସ୍ ଫେସ କିଣିସାରି ଲୁଣୁ ନା।
ନା ଆମ ଆମେ କଣ।
ହଁ ହଁ।
ରଜରେ ପୋଡ଼ା ପୋଡ଼ପିଠା ପୋଡ଼ା ହେଉଛିିନା।
ହଁ କହିଥିଲେ ଫ ସବୁ ବାହାରିଲେ। ଗୁଡା
ହୁଁ। ଆଉ ଛେନାପୋଡ଼ ଖାଉଛୁ ନା।
ନା ମ ଛେନାପୋଡ଼
ଛେନାପୋଡ ପା ତୋର ଫେବରାଇଟ୍ ନା କଣ?
ଆମର ଫେଭରାଇଟ ଯେ ହେଲେ ଏଇ ଏପଟ। ଥରେ କାମ କରିଦେଲେ ଆଉ ଜମା ଇଚ୍ଛା ହବନି କିଛି ଖାଇଆକୁ। କାମ ଦାମ ହେଇଯାଉଛି ନା। ଜଡା ତେଳ ଅଧ କିଲୋ ଆଣିକି ଘଷିବି।
ଦେହ ହାତ ବଥା ହେଇବ।
ପୁରା ବଥା କାମ ପ୍ରବଳ ହଉଛି। ଆଉ ସେ ଆଉ ଆଉ କିଛି ଖାଇବାକୁ ବି ଇଛା ହଉନି।
ଓ ହୋ। ହଁ।
ଓ ଆଉ ଦହି ପାଣି ତ ଏଇ ଗଣେଶ ପୂଜା ଆଇଲାଣି ଏବେ ସବୁ ବଢିବ।
ଦହି ପାଣି।
ଦହି ପାଣି ଟା।
ହୁଁ ହୁଁ ନଈ ପାଣି ଟା ଗଣେଶ ପୂଜା ଟାଇମ ରେ ପଢେ ଆଉ।
ହଁ ଗଣେଶ ପୂଜା ଟାଇମ ରେ ବଢେ ନଇ।
ହୁଁ ହୁଁ।
ଏଇ ଆଇଲାଣି ବାଲି ବି ଆ ଆଗରୁ ଆମ ଆଡେ ବାଲି ପଡ଼ିଯାଏ ଆମର ଏବେ ଆଉ କଣ ବାଲି ପଡୁଚି।
ନା ବାଲିବି ଆଉ ପଡୁନି ପୋଲ ହେଲା ଦିନରୁ ଆଉ
ହଁ।
ନଈର ସ୍ରୋତ ଟିକେ ବଢ଼ିଯାଉଛି।
ହଁ।
ଆମ ଏପଟରେ ପୋଲ ପାଖ ରହିଲା ଆଉ ପା ବାଲି ଆଉ ଆଗରୁ କେତେ ଆମ ଏପଟେ ବାଲିରେ ଲଙ୍ଗ୍ ବାଉଣ୍ଡ୍ରି ରେ କ୍ରିକେଟ୍ ଖେଳନ୍ତି।
ହୁଁ ଲଙ୍ଗ ବାଉଣ୍ଡରି ଛାଡେ ତୁ ଏ ଏବେ ତ ବାଲି ପଡ଼ିଲେ ପାଣି ରେ ପଶିକି ବାଲିକି ଯିବୁ ଆଗରୁ ବାଲି କି ମା ପାଣି ଟିକେ ହବୁନୁ ବାଲି
ହୁଁ।
ବାଲିପୁରା ଆସିକି ଛନ୍ଦାରେ ନାଗି ଯାଉଥିଲା।
ଆସ୍ତେ ଆସ୍ତେ କଣ ସବୁ ବଦଳୁଛି।
ହଁ ଏ କଣ ଆସି କହିଯୁଗ ହେଲାଣି ଶଳା ଖାଲି ହୁଁ।
ଆଉ ପୁରୀରେ ବା କଣ ଡିଉଟି ପଡିବ ନା କଣ।
ରଥଯାତ୍ରା ଡିୟୁଟି ଅଛି ତ।
ହଁ।
ଏ ଶଳା ପଇଲେ ହେରା ଭାରି ଭେତାଳିଆ ଦିନ ରାତି ଚବିଶ ଘଣ୍ଟାରୁ କୋଡିଏ ଘଣ୍ଟା ହେଇଠି ଠିଆ ହବ।
ହଁ ପୋ ପୋଲିସି ରେ
ଯଦି ବା ସଳା ମାରିଦେବେ ସଳା
ନାଇ କୋଟି କୋଟି ଲୋକ ଆସି
ମାନେ ହେଠି ରଥ କୁ ଅଟକେଇବାକୁ ହେଲେ ତତେ ମିନି ନିୟମ ମାନେ ଚକାକୁ ଖାଲି ଉ କୋଡ଼ିଏ ଜଣ ଖାଲି ଗୋଟେ ଗୋଟେ ଚକାକୁ ଧରିବ ନହେଲେ ଆ ଦଉଡ଼ି ଟା ପଡିଥିବ ଯିଏ ଆସିଲା ଟାଣିଲା।
ହୁଁ।
ଆ ତୁ କହିବୁ କି ହେ ରହ ରହ ରହିଲେ ବି ସେ ବ ଲୋକ କ ଟାଣିଦେବେ ନା ତୁ ରଖିବେ କି ତୁ କହିଲେ ଦଉଡି ଟା।
ସେଇ ଅଳ୍ପ ବାଟ ଶୁଭୁଥିବ ନହେଲେ ଆଉ ଦୂର ଲୋକ ଗୋଟେ ଟାଣୁଥିବେ।
ହଁ।
କି ତାଙ୍କ ବଳ ଲଗେଇକି ଟାଣୁଥିବେ କଣ ହଉନି ଜୋର ଲଗା ଟାଣେ।
ଉପରେ ସବୁ ପ୍ରାୟ ଲଗ୍ ଅଛି ରଥରେ ଚକାରେ ସବୁ ଲଗ ଥାଏ ଲଗ୍ ମାରିଦିଅନ୍ତି। ଲକ୍ ମାରିଦେଲେ ଆଉ ଚକା ତ ଉଠିବାର ନାହିଁ ଟାଣ ଟାଣ କେତେ ଟାଣିଛ ଆଉ ରଥ ଟା ଯୋଉ ଲୋଡ଼ ହେଇଛି ଆଉ ପୁରା ହାଇ
ହୁଁ। ତା ଉପରେ ବା ବ୍ରାହ୍ମଣ ଫାମଣ କୁ ନେଇକି ସିଏ କୋଡ଼ିଏ ଜଣ ବସିଥିବେ।
ସିଏ କୋଡ଼ିଏ ଜଣ ବସିବେ ସେଇ ବ୍ରାହ୍ମଣ ଫାମାଣ ପୂଜାରୀ।
ହଁ।
ଆଉ କୁକୁଡ଼ା ଫୁ କୁକୁଡ଼ା ରଖିଚୁ ବା?
ନା କୁକୁଡ଼ା ଏଇ ରଖିଥିଲି ଦିଟା ଆଉ କଣ ମନହେଲା ଏଇ ଯୋଉ ଆମ ଏଇ ଆର ରବିବାର ଯୋଉ ବାରଟା। କଣ ମନ ହେଲା ତାକୁ ମୁଡ଼ିଦେଲି ଆଉ।
ହୁଁ।
ମନ ହେଲା ଟିକେ ଦେଶୀ କୁକୁଡ଼ା ଖାଇବାକୁ ମୁଡ଼ି ଦେଲି ଯେ
ଆଉ ଗାଁ ରେ କ୍ରିକେଟ୍ ଖେଳିଛ ନା ଛୁଆ?
ହଁ ଏଇ ବାହାରେ ତ ଚାଲିଛି କ୍ରିକେଟ୍ ଖେଳ।
ବର୍ଷା ପବନ ଚାରିଟା ବେଳକୁ ପଳେଇଆଉଛି ଆଉ କଣ କ୍ରିକେଟ ଖେଳିବି।
ହଁ ବା ଏଇ ପବନଟା ଇଏ
ହୁଁ ଆଉ ନଈରେ ଲୋକ ଗାଧୋଇ ଥାନ୍ତି।
ହଁ ନଈ ନଈଟା ତ ମାନେ ଭାବେ ଗୋଟେ ନଈ ସେ ସା କୁଆଡ଼େ କୁଆଡ଼େ ଯାଇକି କଉଠି କଣ ଜଏଣ୍ଟ୍ ହଉଛି ତାର କିଛି ପତା ପାଇବୁନି।
ନଈ ପା ଆଉ ଯୁଆଡ଼େ ଖାଲ ସିଆଡ଼େ ମାଡ଼ି ଚାଲ।
ହଁ।
ଏଇଆ।
ହୁଁ।
ବାଉଁଶ ଗଛଟା ଥିଲା ଏଇ ଯୋଉ ବର୍ଷା ହେଲା ପର ଦିନ ଉପୁଡ଼ିଗଲା।
ହଁ।
ଆଉ ଯୋଉ କଦମ ଗଛ ଟା ଥିଲା ବାରିରେ କଦମ ଫୁଲ ଫୁଟେ ଆଗରୁ କେତେ ସେ ଫୁଲ ମନଲୋଭା।
ଏ କହନା ତାକୁ ଆଣିକି ତା ଚୋପା ଛଡ଼ା ତାକୁ ଇଏ ଫୁଲ ଟା ଦେ
ସୁନ୍ଦର ଦେଖାାଯାଉଥିଲା ଏବେ କାଇଁ ଆଉ ସେ ଫୁଲ ବି ଗୋଟେ ଦେଖିବାକୁ କାଇଁ ମିଳୁନି।
ଧୀରେ ଧୀରେ ସବୁ ଆଗ ସବୁ ଆଉ ଆଉ ଆମ ନଈ କୂଳେ ଆମେ ଯୋଉ ଗାଁ ରେ ଆଉ ସେ ଅଛି। କୋଳି ଗଛ ଆଗକୁ କୋଳି ହଉରେ ଗୋଟେ ଟେକା ମାରିଦେଲେ ପନ୍ଦର କୋଡ଼ିଏ ଟା କୋଳି ଏକାଥରେ ଛୁଟିବ ଏବେ ଆଉ ଗଛ ଖାଇବ।
ଗଛ ତ ନାଇଁ ତ ଟେକା କାହାକୁ ମାରିବ ହାଁ।
ହଁ।
ଆଉ ନଈରେ ଗାଧଉଛୁ ନା ଘରେ ଗାଧଉଛୁ?
ନା ନା ମୁଁ ଘରେ ଗାଧାଏ। ହଁ।